ତ
ହଁ
ଉଁ ହୁଁ।
କଣ କରୁଛନ୍ତି?
ଯାଉଛି ଏବେ ଘରକୁ ଯାଉଛି। ଆଜ୍ଞା?
ବ୍ୟସ୍ତ ଅଛନ୍ତି କି?
ନାଇଁ ନାଇଁ, ବ୍ୟସ୍ତ ନାଇଁ, କହୁନାହାଁନ୍ତି, ବ୍ୟସ୍ତ ନାହିଁ।
ଆଉ ଆଜି କଣ କଣ କଲେ?
ଆଜି ତ ମୋର ଦିନ ଯାକ ବୁଲି ବୁଲି ଟାଇମ ପଳେଇଲା ଆଜି।
ଅ କୋଉଠି କୋଉଠି ଯାଇଥିଲେ ବୁଲିବାକୁ?
କୋଉଠି କୋଉଠି ନାଇଁ, ସକାଳେ ତ ଉଠିଲି କଲେଜ ଗଲି, କଲେଜରୁ ଆସିଲି ଆସିକି ଏମିତି ସାଙ୍ଗମାନଙ୍କ ସହିତ ଖେଳା ଖେଳି କଲି, ବୁଲାବୁଲି ଟିକେ କଲି ତାପରେ ସନ୍ଧ୍ୟାବେଳକୁ ଯାଇଥିଲି ପାର୍କରେ ବସି ବସି ଏବେ ଯାଉଛି, ମୋର ଟାଇମ ଏମତି ପଳେଇଲା।
ଉଁ ହୁଁ। ଅଁ କଲେଜ ଆଉ କଣ ପଢ଼ୁଛନ୍ତି କଣ?
ଏବେ ମୋର ଗ୍ରାଜୁଏସନ୍ ଚାଲିଚି।
ଏଇଟା କଣ ଫାଷ୍ଟ ଇୟର, କୋଉ ଇୟର ଏଇଟା ଆପଣଙ୍କର?
ଫାଇନାଲିୟର।
ଫାଇନାଲିୟର? କୋଉ କଲେଜରେ?
କଣ ସେଟା ଅଛି ଏଇଟା ଏବେ ଆମର ଆମ ଇଏରେ ହାଲୋ।
ହଁ କୁହନ୍ତୁ, ଶୁଣୁଚି।
ଆପଣଙ୍କର ନେଟୱାର୍କ ନା ମୋର ନେଟୱାର୍କ ଇସ୍ୟୁ ମୁଁ ଭାବୁଛି।
ମୁଁ କହିଲି କୋଉ କଲେଜ ମୋ କଥା ଶୁଭୁନି ଆପଣଙ୍କୁ ହାଲୋ?
ଗାଡିଟା ସାଇଡ କରିଦଉଛି। ଓରେ ଭାଇ। ହାଲୋ।
ହଁ ହାଲୋ।
ଏବେ ମୋ ଭଏସ ଆସିଲା?
ଏବେ ଶୁଭ ହଁ ଆସୁଛି।
ଆପଣଙ୍କର ଟିକେ କଟୁଚି ତ ଅପଡାଉନ ହଉଛି। ଆମର ନୟାଗଡ଼ ଅଟୋନମସ କଲେଜ ହଁ ଆପଣଙ୍କର ଟିକେ ଭଏସ୍। ତ ଅପଡାଉନ ହଉଛି ତ ସେଥିପାଇଁ।
ହଁ ନେଟୱାର୍କ ଇଶୁ ପାଇଁ। ଏବେ ଶୁ
ଚଳିବ କିଛି କଥା ନାହିଁ ହଁ ଏବେ କ୍ଲିୟର ଆସିଲା। ଆପଣ କଣ କରୁଛନ୍ତି?
ଯାହା ହଉ କମ୍ପିଟେଟିଭ୍ ପାଇଁ ପ୍ରିପ୍ୟାର ଚାଲିଛି।
ସବୁ ଗ୍ରାଜୁଏସନ ଏଗୁରା ସବୁ ସରି ଯାଇଛି ଆଣଙ୍କର?
ହୁଁ କମ୍ପ୍ଲିଟ ହେଲେ ମୋର।
ଆଚ୍ଛା କୋଉଥିପାଇଁ ପ୍ରିପେୟାର ହଉଛନ୍ତି ଏବେ?
କଣ କହିଲେ? ଅଲରେଡି ଚାଲିଛି ବି ଏ ଡ୍। ଅଲରେଡି ମୋର ଚାଲିଛି ବି ଏ ଡ୍ ଚାଲିଛି ଏବେ ଫାର୍ଷ୍ଟ ଇୟର ଏବେ।
ଓ ବି ଇ ଡି କୋଉଥିରେ କରୁଛନ୍ତି?
ନା ମୁଁ ଇଗ୍ନୋରେ କରୁଛି।
କଣ କହିଲେ?
ପ୍ରାଇଭେଟରେ କରୁଛି ତା ସହିତ ଏପଟେ କମ୍ପିଟେଟିଭ୍ ବି ମୁଁ ଚାଲିଛି।
ଆଚ୍ଛା କୋଉଥିରେ ବି ଇ ଡି ଟା କରୁଛନ୍ତି? ମାନେ କୋଉ ସବଜେକ୍ଟ ଉପରେ କରୁଛନ୍ତି? ଆଜ୍ଞା।
ଉଁ ହାଲୋ।
କହୁ ନାହାନ୍ତି।
ନେଟୱାର୍କ ଇସୁ ନୁହ।
କୋଉ ସବଜେକ୍ଟ ଉପରେ ବି ଇ ଡି ଟା କରୁଛନ୍ତି? ହାଲୋ।
ହଁ କୁହନ୍ତୁ ହାଲୋ।
ହୁଁ ମୁଁ କହିଲି କୋଉ ସବଜେକ୍ଟ ଉପରେ ବି ଇ ଡି ଟା କରୁଛନ୍ତି?
ଫିଲୋସଫି।
ଆଚ୍ଛା। ଫିଲୋସଫିଟା ପା ମୁଁ କହିଲି ଫିଲ ଆଜ୍ଞା ଆଜ୍ଞା।
ଅ ହଁ।
ଏ ଫି-ଫିଲୋସଫିଟା କଣ ଆପଣଙ୍କୁ ସହଜ ଲାଗେ କି?
ଅ ସେମ ହଁ।
ଓ ଭାଇରେ। ବଢିଆ।
ସହଜ ଏମିତି କଣ ଲାଗେ କି କରିଲେ ତ ଭଲ ଲାଗିବ ନା ନ ନ କଲେ କଣ ସହଜ ଲାଗେ ନାଇ ନା।
ସବୁ ସବୁ ତ ସବୁ ଜିନିଷ ତ କଷ୍ଟ।
କଷ୍ଟ ବି ସହଜ ବି ସେମିତି ତ କୋଉଟା କହିହବନି ନା ସହଜ କି କୋଉଟା କଷ୍ଟ। ନ ଜାଣିଲେ କଷ୍ଟ ଲାଗିବ, ଜାଣିଲେ କଷ୍ଟ ଲାଗିବନି।
କ୍ଲାସେସ୍ କୋଉଠି ନୋଉଛନ୍ତି ନା ଅନଲାଇନ?
ଅନଲାଇନ୍।
ଅନଲାଇନ ରେ ପଢୁଛନ୍ତି?
ହୁଁ।
ବା ଭେରି ଗୁଡ ବହୁତ ବଢିଆ।
ଧନ୍ୟବାଦ।
ଆପଣଙ୍କର କଣ ଅନର୍ସ କଣ?
ମୋର ଏଜୁକସନ ଅନର୍ଷ ଅଛି।
ଏଜୁକେସନ୍ ଅନର୍ସ।
ଆର୍ଟ୍ସ ରେ
ହୁଁ।
ଆଚ୍ଛା ବଢ଼ିଆ।
ଭଗବାନ କରନ୍ତୁ ଆପଣଙ୍କର ଚାକିରି ଲାଗିଯାଉ ବହୁତ ଶୀଘ୍ର।
ଆପଣଙ୍କ କ କଥା ସେଇ ମାନେ ସତ ହେଲେ ହଉ ଭଲ କଥା। ଠାକୁର ଆପଣଙ୍କର ମଙ୍ଗଳ କରିବେ।
ବ୍ୟସ୍ତ ହୁଅନ୍ତୁନି, ମାନେ ସତ ହବ ଆପଣଙ୍କ ଆପଣ ଚାକିରି କରିବେ ବହୁତ ଶୀଘ୍ର।
ମୁଁ ତ ସେଇଆ ହିଁ ଚାହୁଁଛି। ଆପଣଙ୍କ କଥା ସତ ହେଇଯାଉ ବୋଲି
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ଏବେ ସମସ୍ତେ ଖାଇସାରିକି ବସ ଅଛନ୍ତି ସବୁ ଅଧା ଖାଉଛନ୍ତି ଆଉ ଅଧା ଅଛନ୍ତି ଟିଭି ଦେଖୁଛନ୍ତି। ବାବା ଅଛନ୍ତି ମା ଅଛ ବାବା, ମା, ଭାଇ ଆଉ ମୁଁ ଅଛୁ ଭାଉଜ ଅଛନ୍ତି।
ଆଚ୍ଛା ଆପଣଙ୍କ ଭାଇ ବାହା ମ୍ୟାରେଜ କରି ଦେଇଛନ୍ତି ତାହେଲେ? ଏ ସରି ମୁଁ କହିଲି ଆପଣଙ୍କ ଭାଇଙ୍କର ବାହାଘର ହେଇ ଯାଇଛି ତାହେଲେ?
ହଁ ଅଲରେଡ଼ି ସରିଲାଣି ମୋ ଭାଇଙ୍କ ବାହାଘର।
ହଁ ସେ ଆଉ ତମେ ପିଇଶି ନାନୀ ହେଲଣି ନା ନାଇଁ?
କଣ କହିଲେ?
କହିଲି ତମେ ପିଇସୀ ନାନୀ ହେଲଣି ନା ନାଇଁ?
ନା।
ହଉ ତ ଏବେ ରିସେଣ୍ଟ ହେଇଚି ବୋଧେ?
ରିସେଣ୍ଟ ହେଇଛି।
ତାପରେ ତ ଜଣେ ଆସିଲେ ବି, ଆଉ ତମକୁ ସେ ଖାଲି ହଇରାଣ କରିବ ଆଉ।
କଣ କହିଲେ?
ମୁଁ କହିଲି ଆଉ ଜଣେ ଆସିଲେ ହେରି ଆଉ ଜଣେ ମେମ୍ବର ଆସିଲେ ହେରି ଆପଣଙ୍କୁ ସିଏ ହଇରାଣ କରିବ।
ହଁ ଆସିଲେ ତ ଭଲ କଥା ଖୁସିର କଥା ନା ଆସିଲେ।
ହୁଁ।
ହୁଁ ମୁଁ ତ ୱେଟ କରିଛି କେବେ ଆସିବ ଉଁ ହାଁ। ମୁଁ ତ ୱେଟ୍ କରିଛି କେବେ ଆସିବ ଆ ମିଶିକି ଖେଳିବୁ ବୋଲି।
ତା ସହିତ ତା ସହିତ ସାଇକେଲରେ ବସିିକି ବୁଲିବେ?
ହୁଁ ନିହାତି। ବର୍ଷା ହଉନି ସେପଟେ।
ନାଇଁ କାଲି ପକେଇଥିଲା ଯେତିକି ଆଜି ପ୍ରବଳ ଖରା କରିଛି ଦିନ ଯାକ।
ଆଚ୍ଛା
ତାପରେ ଦୁଇଟା ନାାଇଁ ତିନଟା ନା ସାଢ଼େତିନଟା ବେଳକୁ ତ ଟିକେ ମେଘୁଆ ପାଗ କଲା। ସେତିକି ଜେତିକି ନହେଲେ ସକାଳୁ ବହୁତ ଖରା ରହୁଛି।
ହୁଁ ହୁଁ
ଆପଣ ତ ଜଙ୍ଗଲ ଏରିଆରେ ଅଛନ୍ତି ଆପଣଙ୍କୁ ଥଣ୍ଡା ଥଣ୍ଡା ଲାଗୁଥିବ ଆଉ।
କଣ କହିଲେ?
ମୁଁ କହିଲି ଆପଣ ତ ଜଙ୍ଗଲ ଏରିଆ ରେ ଅଛନ୍ତି ଆପଣଙ୍କୁ ଥଣ୍ଡା ଥଣ୍ଡା ଲାଗୁଥିବ।
ହଁ ଆମପଟେ ଏମିତିରେ ତ ବର୍ଷା ହେଲା ତ ଥଣ୍ଡା ଲାଗୁଛି ବି ଟିକେ ଆଉ।
ସେଆଡେ ପୁଣି ବହୁତ ସେଆଡେ ପୁଣି ଅଧିକାଂଶ ଟାଇମ ବର୍ଷା ହୁଏ ନା?
ହୁଁ ଆପଣ ଆସିନାହାନ୍ତି କେବେ ଏପଟେ?
ନାଇଁ ମୁଁ ଯାଇଛିି ନା ସେପଟେ।
ଆପଣଙ୍କର କୋଉଠି କହିଲେ ନୟାଗଡ।
ଆଜ୍ଞା ଏଡା ମୁଁ ସେପଟେ ଯାଇଛି ମୋର ସାଙ୍ଗ ଜଣେ ରହେ ହେଠି।
ନୟାଗଡ଼ ର ଭାଷା ତ ଟିକେ ଚେଞ୍ଜ ହୁଏ ନା ଅନୁଗୁଳିଆ ବୋଧେ ସେଇଟା କୁହନ୍ତି। ହଁ ସରି।
ହୁଏ ନା
ହଁ ହଁ ହଁ ସେଇଟା ଅନୁଗୋଳିଆ କୁହନ୍ତି।
ସମ୍ବଲପୁରୀ ଟା ଚେଞ୍ଜ ହୁଏ।
ହୁଁ ହୁଁ ହୁଁ ଆପଣଙ୍କର ଟିକେ ମାନେ ଓଡିଆ ଲାଙ୍ଗୁଏଜ। ଟିକେ ନର୍ମାଲ ଓଡିଆ ଯେମିତି ହୁଏ ସେମିତି ହି ହଉଛି। ଅନୁଗୁଳିଆ ଆଉ ଆଉ ଗୋଟେ କଣ କଲେ ସମ୍ବଲପୁରୀ ସେଇଟାର ବହୁତ ଚେଞ୍ଜ।
ସେଟ ତ ସେମ୍ ନା ଆମର ତ ଏଇଠି କେତେ? କଟକ ଭୁବନେଶ୍ୱର ଏଇଟା ନୟାଗଡ଼। ଖୋର୍ଦ୍ଧା ଆମର ଏଇ ଏଇ ତିନିଟା ଜିଲ୍ଲା କଥାବାର୍ତ୍ତା ଟିକେ ଟିକେ ସେମ୍ ରୁହେ।
ଆଉ କେଉଁଠି କେଉଁଠି ଗଲେ ଖୋର୍ଦ୍ଧା ନୟାଗଡ଼ କଟକ।
ହଁ
ଆଚ୍ଛା
ଏ ତିନିଟା ଜାଗା ର ଓଡିଆ ଟିକେ ସେମ ରହେ ତା ବାଦେ ଆଉ ସବୁ ଟିକେ ଟିକେ ଏ ସେପଟେ ସେପଟେ ଚେଞ୍ଜ ହୁଏ। ଆପଣଙ୍କର ଆପଣଙ୍କର ତ ଓଡିଆରେ ମାନେ ପୁରା ଏପଟ ସେପଟ ରହୁଛି ଟିକେ ଟିକେ କନ୍ଧମାଳରେ।
ହଁ କନ୍ଧମାଳର ଓଡିଆ ଟିକେ ଏପଟେ ସେପଟେ ହବ ବସ। ଠିକ ଅଛି ଏତେ ବି ଏପଟ ସେପଟେ ନୁହଁ।
ଆରେ ମୋ ସାଙ୍ଗ ବି ରୁହେ ନା କନ୍ଧମାଳରେ ଦେଖ ସାଙ୍ଗରେ ଗୋଟେ ଅଛି କନ୍ଧମାଳରେ ସେ ଟିକାବାଲି ର।
ହୁଁ
ସିଏ ସିଏ ବି ସେଇ ଭଳିଆ କଥାବାର୍ତ୍ତା କରେ। ମୋତେ ସେ କଥା କିନ୍ତୁ ଶୁିଣିବାକୁ ମଜା ଲାଗେ।
କଣ କରନ୍ତି ତାଙ୍କେ?
ସିଏ ବି ସେଇ କଣ ଷ୍ଟଡି କରୁଥିଲା ନା କଣ
ଆଚ୍ଛା
ସେଇଠୀ ପଢାପଢି କରେ ସେଏ କୋଉ ଏବେ। କୋଉ ମେଡି କୋଉ ଡାକ୍ତରଖାନାରେ ନା କୋଉଠି ଗୋଟେ ଏବେ ଅଛି।
ଆଚ୍ଛା।
ସେ ଆଖି ଡାକ୍ତରରେ ଆସି ମାନେ ଇଏ କରୁଛି। ଯାଉଚି ଟ୍ରେନିଂ ଏବେ।
କୋଠି କନ୍ଧମାଳ କୋର୍ସ ଚାଲିଛି ନା କମ୍ପ୍ଲିଟ ହେଇଗଲାଣି?
ସିଏ ସେ ରହୁଛି କୋଉଠି? ଭୁବନେଶ୍ୱରରେ ସିଏ ରହୁଛି। ସିଏ ଭୁବନେଶ୍ଵରରେ ରହୁଛି ତ ଏବେ ଇଏ ନଉଛି। ଯାଉଛି ସେମିତି ଇଏ ପାଇଁ, ସେଟା କଣ କୁହନ୍ତିବ? ହୁଁ ଶିଖିବା ପାଇଁ, କାମ ଶିଖିବା ପାଇଁ ଯାଉଛି ଆଉ। ନା ତା ଓଡିଆ ଲାଙ୍ଗୁଏଜ ମୁଁ ପାଇଲିନି ତ, ସେଥିପାଇଁ। ହୁଁ ଉଁ, ତା ଓଡ଼ିଆ ଲାଙ୍ଗୁଏଜ ପାଇଲିନି ତ ସେଥିପାଇଁ।
ଆଛା।